ହଁଁ, କଣ କର ଚନ୍ତି?
ଏଇ ତ ବସିଛି ଆଉ। ଆପଣଙ୍କ ଆଡେ ବର୍ଷା କେମିତି?
ହଁ ବା, ହଉଛି ବର୍ଷା। ନାଇଁ ଏଇନା ନାଦୁଥିଲା ବର୍ଷା, ଏଇନା ଟିକେ କମିଛି।
ହଁ, ଏଇଆଡେ ତ ସେମିତି ଆଉ।
ଆପଣଙ୍କ ଘର କୋଉଠି କି?
ହଁ, ଆଉ। ସେଇ, ଆପଣଙ୍କ ପାଖେରେ। ସେଇଠି ନୁହ ପାଖେରେ ଆଉ। କଲରେ କହିବି।
ହିଁ-ହିଁ-ହିଁ-ହିଁ-ହିଁ। ଆଉ କଣ ଖାଇଛନ୍ତି ସକାଳୁ?
ସକାଳୁ କିଛି ଖାଇନଥିଲି, ବର୍ଷା ଏଠିକି ଆମ ବୋଉ ମେଡିକାଲ ଗଲେ ତ ସେଇଠି ବସିଥିଲି ତାପରେ ହେଇ ଆଉ ଟିକେ ବେଳକୁ ପିଠା ଆଉ ଚା ଖାଇଥିଲି ଆଉ।
ଅହୋ। ଆଉ ମୁଁ ବି ସେଇ ପିଠା ଚାହା ଖାଇଥିଲି।
ଆଉ ସବୁ ସେମ ଆଉ।
ହଁ, ହଁ। ହଁ, ଗାଧେଇ ସାରିଲିଣି, ଏବେ ଗାଧେଇକି ଆସିଲି।
ଆଉ କଣ କରୁଚନ୍ତି?
ମୁଁ ବସିଛି ଏଇନା ପଳେଇବି ତ ଆଜି ହଷ୍ଟେଲ ଆଉ।
ହଁ, କଲେଜରେ?
ହୁଁ।
ଆଉ କୋ-କୋଉଠି ପଢୁଛନ୍ତି?
ଢେଙ୍କାନାଲରେ।
ହଁ, ଢେଙ୍କାନାଳ କୋଉ କଣ ପଢୁଛନ୍ତି କି ଏବେ?
ମୁଁ ପଢୁଛି ଏବେ ପ୍ଲସ୍ ଥ୍ରୀ ପଢୁଛି।
ଏଇଟା ପ୍ଲସ୍ ଥ୍ରୀ ଫାଷ୍ଟ ଇୟର ହବ?
ହୁଁ, ନା ଫାଷ୍ଟିୟର ହେଇଛି।
ହଁ, ମାନେ ଏଇଟା ଫାଷ୍ଟଇୟରେ ଆଡମିସନ୍
ନା, ନା, ନା, କରିସାଇଲେଣି ଏକ୍ଜାମ ଦେଇସାରିଲିଣି। ଫାଷ୍ଟ ସେମିଷ୍ଟାର ଦେଇସାରିଲିଣି, ସେକେଣ୍ଡ ସେମିଷ୍ଟାର ଷ୍ଟାରଟା ଦେବି। ହଁ।
ଓହୋ। କୋଉ କଲେଜରେ ପଢୁଛନ୍ତି?
ପଢ଼ୁଛିି ଇଟେଗରେ।
ହଁ, ହଁ। ଆଜି ଯିବେ ଭାରି ତାହେଲେ? ଆଉ ଢେଙ୍କାନାଳରେ ବୁଲୁଛନ୍ତି କୁଆଡେ କୁଆଡେ?
ନାଇଁ କୁଆଡେ ବୁଲିବୁ, ସେ ତ ହଷ୍ଟେଲରେ ରହିଲୁ, ସେ ମନ୍ଦିର ଫନ୍ଦିର ଟିକେ ନିଅ ନ୍ତି, ନହେଲେ ଯେତେବେଳେ ହୁଏ କଣ କହିଲେ, ଦଶହରା
ହଁ।
ସେତେବେଳେ ଆମେ ଯୋଉ ଘରେ ଥାଉ, ଟିକେ ଜଲଦି ପଳାଉ, ସେଠି ସେ ୱାର୍ଡେନ ନିଅନ୍ତି ବୁଲେଇବାକୁ ବୁଲୁବୁ ଟିକେ ଆଉ। ସନ୍ଧ୍ୟାବେଳୁ ରାତିବେଳୁକୁ ଯାଉ ବୁଲି ବୁଲିକି ଆସୁ।
ହଷ୍ଟେଲରେ ବି
ହଁ ହଷ୍ଟେଲରେ ନିଅନ୍ତି, ଉମ୍ ମାନେ ସେଠି ହଉଛି ନା, ସେ ଦିନେ ନେବେ।
ସେଇ ପାଖେରେ ବୋଲି ନେଇଯାଉଥି
ହଁ ହଁ, ସେଇଠୁ ଉମ୍ ପାଞ୍ଚ ଦଶ ପାଞ୍ଚ ପାଞ୍ଚ ହେଇଠୁ ତ ସାଙ୍ଗେ ସାଙ୍ଗେ ସେଇ ରାସ୍ତାରେ ତ ସେ ଡେକୋରେସନ ହଉଛି ଆଉ ସେଇଥିରେ ଯିବ ତମେ ଆଉ।
ହଁ।
ଆଉ ଆଜି, ଆପଣ କଣ କରନ୍ତି?
ହେଇ ମୁଁ ତ ହାଉସ ୱାଇଫ ଆଉ କଣ କରିବି।
ଓହୋ ଆଉ ଆଜି କଣ ରୋଷେଇ?
ରୋଷେଇ ଏ ପର୍ଯ୍ୟନ୍ତ କରିନି। ଛୁଆ ସ୍କୁଲ ଯାଇଥିଲେ ସ୍କୁଲ ରୁ ଆସିଲେଣି।
ଅହୋ ଆହୋ ଆଉ ଆପଣ ଗାଧେଇ ସାଇଲେ ଗାଧୁଆ ପାଧୁଆ କରିସାରିଲେଣି? ଗାଧୁଆ ପାଧୁଆ ଆପଣଙ୍କର ସ ହଁ ହଁ।
ଗାଧୁଆ ପାଧୁଆ ସରିଲା। ଛୁଆ ସ୍କୁଲ ଯିବା ପରେ ପରେ ଗାଧେଇ ପଡିଲୁ ଗାଧେଇ ଖାଇ ଏଇ ବସିଛୁ ଆଉ।
ଆଉ।
ଆଉ।
ଛୁଆ କଣ ପଢୁଛନ୍ତି?
ଏଇ ଚାରି ବର୍ଷର। କାଲି ଜଷ୍ଟ ଫାଷ୍ଟ ଯାଇଛି ସ୍କୁଲ ଆଉ ପଢା ତୃତୀୟ ଆଉ।
ଓହୋ।
ସିଏ ସମସ୍ତଙ୍କ ଦେଖା ଦେଖି ଯିବା ଯିବ ବୋଲି ହେଲା ଯେ ମୁଁ କହିଲେ ଦେଖିଆ ସେ ଶିଶୁ ବାଟିକାରେ ଆଡମିସନ କରିଦଉନହେଲେ ଏ ହେ ଛୁଆ କଣ ଛାଡିବାକୁ ଶିଶୁ ମନ୍ଦିର କୁ ଡର ଲାଗୁଛି। ସେ ବଡକୁ ଛାଡିଥିଲେ ଏଟା ଡରୁକୁରାଟା ରହି ରହି ଡରି ଡରି ରହିଲା ଦି ବର୍ଷ। ତାକୁ ବି ନେଇ ଆସିଲି। ହେଇ ହେ ଫ୍ରି ହେଇକି ଲୋକଙ୍କ ସାଙ୍ଗେ ମିଶିଲାନି କଣ କରିବୁ।
ଓହୋ ହଁ ସମସ୍ତେ ଆଉ କଣ ଫ୍ରି ହେଇପାରିବେ।
ଖାଲି ସେମିତି ଗଲା, ସେ କ୍ଲାସ ରେ ଯାହା ଟିକେ ପଢିବ ଆସିବ ଘରେ ଏମିତି ଚଗଲା ଫଗଲା ହେଲା ଆଉ ଯାଉନି। ପଢ଼ା ବେଳେ ବି ମନ ଦେଲାନି। କ୍ଲାସ୍ ରେ ଯାହା ଦିଆଯିବ ସେତିକୀ।
ଆଉ ମୋ ଭାଇଟା ତ ସେମିତି ଯାଇ ଏଠି ବସ ଚଗଲା ହେଲା ଯେ, ବାପା ତାକୁ ହଷ୍ଟେଲ ପଠେଇଦେଲେ ଆଉ।
ସେଇଆ ପରା ତାକୁ ତ ସେମିତି କରିକି ଡରଉଛୁ ଆଉ ତାକୁ ନେଇ ହଷ୍ଟେଲ ରେ ଛାଡିଦବୁ ବୋଲି ଆଉ।
ସେ କଣ କହିଲେ ଗାଁରେ ରହିଲେ ସେ ପିଲା ମାନଙ୍କ ସହି ସେ ଇଏ ହବ। ସେ ହଷ୍ଟେଲ ରେ ଛାଡିଦବ ସେ ଠିକ୍ ଠାକ୍ ପଢା ପଢି ଇଏ ତାକୁ ଫାଷ୍ଟ ଫାଷ୍ଟ କିନ୍ତୁ କାନ୍ଦିବ ଭଲ ଲାଗିବନି। ନହେଲେ ଏତେ ଛୋଟରୁ କାହିଁ ଛାଡିବେ। ସେତ ଗଲାଣି ଯେ ସେ କାନ୍ଦୁଛି ସେଠି।
ହଁ ପା ସିଏ ଦେଖୁଛନ୍ତି ମାନେ କଣ କହିଲ ସେ ମିଶିଲାନି ଲୋକଙ୍କ ସାଙ୍ଗେ ଜମାରୁ।
ହଁ।
କହିଲ ଲାଜ ମାଡିଲା ଖାଲି ଆଉ ସମସ୍ତଙ୍କୁ ଦେଖିକି ଲାଜ ମାଡିବ କଣ କରିବି ତାକୁ। ତାକୁ ରାଗରେ କହୁଛି ଛୋଟ ଛୁଆ ଟା କିଛି ଶିଖିନି।
ରୋଷେଇ କରିବେ ଆଜି କଣ ଭାବିଛନ୍ତି?
ରୋଷେଇ କଣ କରିବି ବୋଲି ଭାବିଛି। ବୋଉ କଣ କରୁଛନ୍ତି ଭାତ ବସେଇଛନ୍ତି କଣ ତରକାରି କରୁଛନ୍ତି ଆଉ ଛୁଆ ଯାହା କହିବେ ସେଇୟା ଟିକେ କଣ କରିଦବା ଆଉ ସେଇ ତ ରୋଷେଇ ହେଇଥିବ ଆଉ। ଡାଲମା ଫାଲମ ବସେଇବେନି ଶନିବାରେ।
ହଁ।
ଭାତ ଡାଲମା ଯାହାହେଲେ ଭଜାଭୁଜି ହେଇଥିବ ଆଉ ଛୁଆଙ୍କ ପାଇଁ ଯାହା ଚି ଚିଟିର ମିଟିର କହିବେ ଟିକେ କରିଦବା ଆଉ।
ହୁଁ ହୁଁ ହୁଁ ହୁଁ।
ଆଉ କଣ କରିବା ରୋଷେଇ ହଁ ଭଲ ଅଛି।
ହୁଁ ହୁଁ।
ଏଇ ବର୍ଷା ହେଲେ ମତେ ଟିକେ ଥଣ୍ଡା ହେଇଯିବ ଆଉ।
ଓହୋ ହଁ ବା ବର୍ଷା ଲାଗି ରହିଛି।
ହଁ ପରା ଏଇ ଖରା ଖରା ଶୋଇବ ଆସିନା ବର୍ଷା ର୍ଷା ତାପରେ ତାପରେ ଥଣ୍ଡା ତା ମେଡିକାଲ ଧାଉଁଥିବୁ।
ହୁଁ ଆଉ ରଜରେ କେମିତି କଣ ଭଲ କଟିଲା?
ହଁ ସେମିତି ଖରା ତ ହଉଥିଲା ପ୍ରବଳ।
ହଁ ପା ଖରା ବର୍ଷା ସବୁ ହିଁ ହିଁ ହିଁ।
କୁଆଡ଼େ ବୁଲି ବୁଲା ଯାଇ ହେଲାନି ମାମୁଁ ଘର ହେରିକା ଏବେ କୁଣିଆ ଆ ସିଲେ। ମାମୁଁ ଘର ଆସିଥିଲେ ଆଉ କୁଆଡ଼େ ଯିବୁ ସେଦିନ ସେମିତି ରୋଷେଇ ବାସରେ ପଳେଇଲା ଦିନ ମାନ।
ହଁ।
ତାପରେ ତ ସଂକ୍ରାନ୍ତି ସଂକ୍ରାନ୍ତି ଦିନ ଖାଲି ଟିକେ
ସେ ତ ବାହା ହେଲେ ତ ଖାଲି ରୋଷେଇ ବାସ ସେ ରୋଷେଇ ଘର ସବୁ ହେଁ ସେମିତି ବା ମାମା କୁ ସେମିତି ମୁଁ କୁହେ ତୁ ତମେ କର ଶାଢ଼ୀ ଟେ ପିନ୍ଦଉନୁ ତୋର ଫଟ ଦିଟା ଉଠେଇଦେବି ପିନ୍ଦଉନୁ ନାଇଁ। କଇବ କାମ ଦାମ ତ ସରୁନି ଏପଟେ ତ ଝାଳ ବାହାରୁଚି ଆଉ କଣ ଶାଢ଼ୀ ପିନ୍ଧିବି।
ଏବେ ମୁଁ ଖାଲି ଶାଢ଼ୀ ତିନି ଦିନରେ ରଜ ତିନିଦିନ ଶାଢ଼ୀ ତିନିଟା ପିନ୍ଦଦେଇଚି।
ହିଁ ହିଁ ହା ହା ହା ସେ ତ କାମ ପୁଣି ମାମୁଁ ଘର ଆ ଆସିଲେ ସେ ମାମୁଁ ହେରିକାଙ୍କୁ କଣ ଖାଇବା ପିଇବା ଇଏ ସିଏ ନା।
ହୁଁ। ଏଇଆ ଆଉ। ସେମାନେ ଏବେ କେବେ ଆସିନଥିଲେ ଆସି ଯଦି ବାରମ୍ବାର ଆସନ୍ତେ ରୋଷେଇ ବାସରେ ଏତେ ଇଏ ଦିଆ ହୁଏନି। ଏ ବର୍ଷେ ଦି ବର୍ଷରେ ଥରେ ସିଏ ବୁଲି ଆସୁଛନ୍ତି ଆଉ ରୋଷେଇ ବାସ ନ କଲେ ହବ କି।
ହଁ।
ଏଇଆ ଆଉ ଆଉ କଣ କୁହ?
ଆପଣ କଣ ବଡ଼ ଭଉଣୀ ନା କଣ ଆଉ ଭାଇ ଅଛନ୍ତି ବଡ଼ ନା ଆପଣ?
ନାଇଁ ଭଉଣୀ ହିସାବରେ ମୁଁ ଘରେ ସେଠି ବଡ଼।
ଓ ହୋ।
ଏଠି ବୋହୂ ମାନଙ୍କ ଭିତରେ ସାନ।
ଓହୋ ହୁଁ।
ଆଉ କଣ କୁହ?
ଆଉ
ଆଉ ଆଉ କଣ କହିବି? ରଜ ସରିଲା ଏବେ ତ ତମର ଗଣେଶ ପୂଜା ଦଶହରା ସବୁ ହବ ଆଉ ଆମେ ଆମେ ଖାଲି ବୁଲିଯିବୁ ସେଠିକି ଆଉ ଖାଲି ଟିକେ ଯିବୁ ଘଣ୍ଟେ ଦି ଘଣ୍ଟା ବୁଲିକି ପଳେଇ ଆସିବ ମନ ଶାନ୍ତି ହଉନଥି
ହଁ ପା ଗଣେଶ ପୂଜା ତମେ ବୁଲି ବୁଲି ସେ ତ-ତମକୁ ବହୁତ ଟାଇମ ଲାଗିବ କିନ୍ତୁ ଦି ତିିନି ଘଣ୍ଟ ନହଲେ ତମେ ଶନ୍ତିରେ ବୁିଲିକି ଦେ ଖି ପାରିବନି ଭୁବନ ରେ।
ହଁ ଆର ଏଇ ବର୍ଷ ଯାଇଥିଲୁ ଏତେ ମାନେ ମେଢ଼ ଏତେ ଦେଖୁବୁ ମାନେ କଣ ଯାଇଚୁ ମୋ ସେଇ ଛୋଟ ଛୁଆ ଟା ଯେ ସେ କାଖରୁ ଓଲ୍ହେଇଲାନି।
ହା ହା ହା ହଁ ମ୍ବେ ଏଥରକ ହେଇଥିଲା କଣ ଯୋଉ ରାମ ମନ୍ଦିର ହେଇଥିଲା। ଏଥରକ କୋଉଚନ୍ତି କରିବେ କଣ କଇଲ ବୃନ୍ଦାବନ କରିବେ ବୋଲି।
ହଁ ହଉ ଆଉ ଯାଇକି ବୁଲି ଆସିବା ହେଁ ହେଁ।
ଭିଡ ବହୁତ ଭିଡ ଦେଖୁନାହାନ୍ତି କେ ଏତେ ଭିଡ ହେଇଥିଲା ତମେ ଗଳିକି ଯାଇପାରିବନି ସେଠି ଜଣ ଏତେ ଭିଡ ହେଲା ଯେ ସେ ପୁଣି ଏଇଟି ସିକ୍ୟୁରି ଠିଆ ହେଇ କଉଚି ଦି ଜଣ ଦି ଜଣ ଯାଅ। ଅଧା ଯିବେ ଅଧା ଦେଖୁନଡୋରି ଲଗେଇ ଇଏ କରିଦେଇ ନଥିଲେ।
ନାଇଁ ଆମେ ଯୋଉଦିନ ଯାଇଥିଲୁ ଫାଙ୍କା ଥିଲା।
ଓହୋ।
ଆମେ ଯେତେବେଳେ ଯାଇଥିଲେ ଫାଙ୍କା ଥିଲା ଆଉ
କେତେବେଳେ ଯାଇଥିଲେ ଖରାବେଳେ ନା ରାତିରେ?
ନାଇଁ ଦିଟା ତିନିଟା ବେଳକୁ ବାହାରିକି ଯାଇଥିଲି ମୁଁ। ଏ ଅଧା ବି ବୁଲି ସାରି ନୁଁ, ମେଢ ମାନେ ସେ ମାନେ ମେଢ ଆଗ ବୁଲିଲୁ ମେଢ ଦର୍ଶନ ବୁଲାସରିନି ମେଢ ବୁଲି ସାରିନୁ ଚାରି ଆଡେ ବର୍ଷା ଏତେ ଜୋରରେ ଛେଚିଲା ଯେ ଗୋଟେ ଜାଗାରେ ରହି ଥିଲୁ ଲାଷ୍ଟରେ।
ଓହୋ ହୋ।
ତାପରେ ଆସିକି ଗାଡିରେ ବସିଲୁ, ମୁଁ ପୁଣି ଛୁଆ ଚାରି ଜଣଙ୍କୁ ନେଇକି ଯାଇଥିଲି। ମୁଁ ଗୋଟେକୁ ଛୁଆ ଚାରିଟା, ମୁଁ ଚିନ୍ତା କରେନି ହଁ ଏଇ ଛୋଟ ଛୁଆ ଟାକୁ ଆର ମାନେ ଯୋଉ ଦି ଜଣ ଯାଇଛନ୍ତି ବଡ ବଡ ଝିଅ ସେମାନେ ଧରିବେ। ଏ ମୋ ସେ ଛୁଆ ଖଣ୍ଡକ ଗଲାନାଇଁ ତ। ଏ ବର୍ଷାରେ ଛୁଆ କଥା ବୁଝିମି ନା ସେ ଛୁଆ କଥା ସିଏ ଇଆଡେ ଲୁଗା ହା ହାତ ଧରିକି ଆଁଟିରୁ ଆମକୁ ଛାଡିକି ଯାନି।
ଆଉ ଏଥରେ କେମତି ବୁଲିବ ଶାନ୍ତିରେ ବୁଲି ହବନି ନା ଗୋଟେ କିଣିହବ କିଛି ହବନି।
କିଛି କିଣିବାର ପ୍ରଶ୍ନ ହିଁ ଉଠୁନି, ଖାଲି ଯାଇକି ବୁଲିକି ଆସିବା କଥା। କିଛି କିଣୁନି ଖାଲି ଯାଇକି ଖାଇଦବୁ କଣ ଦିଟା ବୁଲିକି ଆସିବୁ କିଛି କୋଉ ଜିନିଷରେ ହାତ ମାରିବ ମାନେ ତ କିଣିବାକୁ ମନେ କରିବି। ଛୁଆଙ୍କୁ ଛାଡିଦେବି ଘରେ। ମୁଁ କହିବି ଆଜି ତମେ ମାନେ ଘରେ ରୁହ। ଉଁ ପଳେଇବି ଫାଇକିରେ ତାଙ୍କ ସାଙ୍ଗରେ। ମେଡିକାଲ କହିକି। ଆଉ ଗାଡି ବାହାରିଲେ ଛୁଆ କହିବେ ଆମେ ଯିବୁ କଣ କରିବୁ?
ହଁ।
ସେଇଆ ତ
ଆଉ ଖିଆ ପିଆ କେତେବେଳେ ଖରାବେଳେ?
ଖରାବେଳେ ଏକାଥରେ ଛୁଆଙ୍କୁ ଖାଇବାକୁ ଦେବି ନିଜେ ଖାଇବି ଆଉ ତାଙ୍କ ସାଙ୍ଗରେ ଆଉ
ହଁ ହଁ ରାତିରେ କେତେବେଳେ ପୁଣି ରୋଷେଇବାସ କରୁଛନ୍ତି ଆଠଟା ନଅଟା ନା ସାତଟା?
ନାଇଁ ରାତିରେ ଆଜି ତ ହଁ ଶନିବାର ଦେଖିବା ମୁଁ ତ ଏ ଅରୁଆ ଫରୁଆ ଖାଇଲି ପେଟ ଖରାପ ହଉଛି। ଆଜି ଦେଖିଆ ସେଇ ପରଟା ଆଉ କଣ କରିବା ଆଉ ପ ସେଇ ସାଧା ତ ଯାହା ହବ ଆଉ
ହଁ। ସବୁଠୁ ଭଲ ସକାଳୁ ଅଧିକ ଟିକେ କରିଦେଇଥିବ, ନହେଲେ ସକାଳୁ ଗୋଟ ଅଲଗ ଆଇଟମ କରିିକ ନୁଚେଇକି ରଖିଦବ ତାକୁ ରାତି ରେ ଗରମ କରିିକି ଦେଇଦ
ନାଇଁ ଛୁ ଏ ଇଏ ଥିଲେ ଟିକେ ପ୍ରତ୍ୟେକ ଟାଇମ୍ ଦି ତିନି ଦିଟା ଆଇଟମ୍ ଯାହାହେଲେ ଡେଲି ସେପାରେଟ୍ ତାଙ୍କ ଲାଗି ଦରକାର ଏଇଆ ନଥିଲେ ଛୁ ଛୁଆଙ୍କୁ ଯଦି କହିବେ ମତେ କାଟୁଛି ସେ କୋଉଥିରେ କିଛି ଡିମାଣ୍ଡ କରିବେନି?
ମତେ ଭଲ ଲାଗିବନି ଯୋଉଟା ସକାଳେ ଖାଇଦେବି ରାତିକି ଖାଇବାକୁ ମତେ ଭଲ ଲାଗେନି ମାମା ତୁ ଗୋଟେ ଅଲଗା ଆଇଟମ୍ କରିଥା ମତେହେଟା ଦବନି ଜମା ରାତିକୁ ରଖିଥା ମୁଁ ଖାଇଦେବି
ସବୁଠୁ ଭଲ ପା ଆଜି ଯୋଉଟା ଦିନରେ ଖାଇବ ରାତିରେ ସେଟା ଖାଇବନି ସେଟା ତାପର ଦିନ ସକାଳେ ଖାଇଦବ
ହଁ ହଁ।
ଆଉ ଟେଷ୍ଟ୍ ନଥିବ ନା ପାଟିରେ
ହଁ। ଜାଣି ହବନି ମୁଁ ପା ସେଇଥିପାଇଁ କ‌ହିବି ତୁ ଲୁଚେଇକି ରଖିଦେ ନହେଲେ ଯାହା କରୁଛୁ କର ମୁଁ ମତେ ଦବୁନି ନା ମୁଁ ମୋର କଣ ଖାଇଦେବି ସକାଳୁ ତାପରେ ମୋତେ ରାତିରେ ଦବୁ କାରଣ ମୁଁ ଥରେ ଖାଇ ଦେଇଥିଲି ସେଟାକୁ ଭଲ ଲାଗିବନି ଆଉ ସେକେଣ୍ଡ ଥର ଖାଇବା ପାଇଁ
ହୁଁ ହୁଁ ଆଉ ହଷ୍ଟେଲ ଖାଇବା କେମିତି ଲାଗୁଛି?
ନାଇଁ ହୁଁ ସେଇଠି ତମ ଦେହ ଖରାପ ହେଇଯାଉଚି ମୁଁ ଆସିକି ତିନି ମାସ ହେଲା ଘରେ ରହିଚି। ମୁଁ ତାପରେ ସାର୍ ଙ୍କୁ ଖାଲି ଆମର ଏକ୍ଜାମ ସଇଲା ପରେ ଆମେ ପିଲା ମାନେ ସବୁ କହିଲୁ କହିଲୁ ସାର୍ ଆମେ ଯିବୁ ସାର୍ ଦି ଦିନ ଟିକେ ସାର୍ ବୁଲିକି ପଳେଇ ସାର୍ ଏକ୍ଜାମ୍ ସରିଛି କହିଲେ ହୋଉ ଯା ଆମେ ରହିଚୁ ଆସିକି ତିନି ମାସ ହେଲା ଖରା ହୋଉଚି ଗରମ ହୋଉଚି ତାପରେ ଛୁ ଟି ହେଲା ତାପରେ ଏବେ ଫୁଣି ଫୋନ୍ କୁଆଡେ ଆଇଚ ମୁଁ କହିଲି ସାର୍ ମୋ ଦେହ ଖରାପ ଥିଲା। ସାର୍ ମୁଁ ରହି ଯାଇଛି।
କେଉ ବେଶୀ କ୍ଲାସ୍ ହେଇଥିବ ଏବେଠୁ ଚାଲୁ ହେଇଯିବ ଯାହାଲେ ସବୁ କ୍ଲାସ୍ ଇଏ ସବୁ ଚାଲିବ। ପରୀକ୍ଷା ଚାଲିଛି ତ ଏବେ ପ୍ଲସ୍ ଥ୍ରୀ ପିଲାଙ୍କର ଏବେ ସେମିଷ୍ଟାର ଚା
ପିଲାଙ୍କର ଚାଲିଚି ଯୋଉ ଗମେଣ୍ଟେ ଛୁଆଙ୍କର ଆମର ହେଇନି ଆମର ହବ।
ଓ ହଁ ହଁ ଆମ ଭାଣୀଜୀ ଜଣେ ପଢୁଚନ୍ତି ନା ପ୍ଲସ୍ ଥ୍ରୀ ସେକେଣ୍ଡ ଇୟର ତାଙ୍କର
ଅଃ ହଁ ପ୍ଲସ ସେକେଣ୍ଡ ଇୟର ପିଲାଙ୍କର ବାହାରିଲାଣି ତାଙ୍କର ହବ ଏକ୍ଜାମ୍ ଏବେ ହୁଁ ହୋଉ ଆଉ ଆପଣ କଁ କରନ୍ତୁ। ହଉ।